ହଁ।
ଆଁ
ହାଏ, ଗୁଡ ଆଫ୍ଟର ନୁନ୍।
ଭେରି ଗୁଡ଼୍ ଆଫଟରନୁନ୍।
ସରିଗଲାଣି ଲଞ୍ଚ?
ହଁ ଏବେ ଜଷ୍ଟ ସରିଲା ଆପଣଙ୍କର?
ହଁ ହଁ, ମୋର ବି ସରିଲା, ମୁଁ ଆସିକି ଟିକେ କଥା ହେବା ପାଇଁ, ଆଉ ତାପରେ ଟିକେରେଷ୍ଟ। ଚ ସକାଳୁ ପୁଣି ସତି ପିଲାଙ୍କୁ ଟିକେ ପାର୍କ ନେଇକି ଯିବୁ, କାନ୍ଦିଲେଣି। ଯାଇ ନାହାନ୍ତି ଟିକେ ସକାଳୁ।
ଓହୋ!
କହିବ ଯଦି ରହ ଭେଜ ଖାଇଲି ବନେଇି ଭେଜ ଖାଇଲି। ମୁଁ ବି ସନ୍ଧ୍ୟାବେଳେ ଏମତି ସପିଙ୍ଗ କରିବା ପାଇଁ ଯିବି, ଆଉ ଟିକେ ଘର ସାମାନ ଆଣିବାର ଥିଲା। ଆଣିବି ଯାଇକି ସନ୍ଧ୍ୟାବେଳେ ଯିବି ଆଉ।
ଓହୋ।
ଏ ଆଉ କଣ? ଆଜ୍ଞା! ମୁଁ ଏଇ ଯୋଉ କାଙ୍କଳ ଆଳୁ ତରକାରୀ ଖାଇଲି, ଆଉ ଯୋଉ
ହୁଁ।
ପୋଇ ତରକାରୀ।
ଓହୋ! ତମର ସେ ଯୋଉ କେଉଁଝର ଯୋଉ ବଡିଗୁରା କରୁଚ ସେଟେ କୋ ମାନେ ବିରି ସହିତ ଆଉ କଣ ମିଶା ଯାଏ କି?
ଆ ମାନେ ଯୋଉ ପାଣି କଖାରୁ ଯାଣିଛନ୍ତି? ନା ମାନେ ଅଛି ତାର କଣ କଣ କହିଲେ ଆ ମାନେ ଆମର ଅଛି ଏଠି ପାଣି କଖାରୁକୁ ଆଗେ ମାନେ ତାକୁ କୋରି ଦେଇେଇକି ତା ଗୋଟେ କପଡା ମାନେ ଧର ଆଜି ଆଜି କରିବାର ଅଛି ନା ଧର କାଲି କରିବାର ଅଛି ତ ଆଜି ଇଭିନିଂ ପାଣି କଖାରୁ କୋରିକି ଆଗ ତାକୁ ବାନ୍ଧିକି ଗୋଟେ କପଡା ରେ ର
ହଁ ମାନେ ହଁ ତ ପାଣି ପୁରା ବାହାର କରିଦେବେ।
ନିଗାଡ଼ ଦେବେତାପ ଦିନଯୋଉ ଆମେ ବିରି ହଁ ତାପରେ ଆମର ସେ ବିରି ଯୋଉ ରଖିଥିବା ସେରକୁ ମାନେ ଆମର ଅଛି ମେସିନ ଅଛି ମାନେ ବାହାରେ ତାକୁ ବେଶିକ ଆଣିକି ରଖିବେ ତାପରେ ଏମିତି ଗୋଟେ ଶଳରେ ଦିଟା ହାତରେ ଏମିତି କଣ ଫେଣାନ୍ତି ନା କଣ ମିଶେଇକି ମାନେ ସେଇଟା ପଡେ ଯୋଉ ପାଣି କଖାରୁ ପଡେ ସଟ୍ଟା ଗୋଟେ ପାଣି କମାରୁ ମଞ୍ଜି ସେଟା ପଡେ। ଆଉ ଗୋଟେ ରାଶି ଯୋଉ ଖସା ଯୋଉ କୋଉଟା ସେଇଟା ବି ପଡେ।
କପଡାରେ ଏମିତି ଯୋଉ ଫୁଲ, ଫଲ ଜଲେବି ଟାଇପ ରୋ
ହ ସେଟା କଣ ନା ସେଟା ଆମର କରନ୍ତିନି। ମୁଁ ସେଇଟା ଜାଣିନି ଆଚୁଆଲି ଆମର ଖାଲି ଏମିତି ଗୋଲ କଲ ମାନେ ଚେପଟା ଚେପଟା କରନ୍ତି। ଖସା ବଡି କରନ୍ତି ପ୍ଲସ ନର୍ମାଲ ଖାଲି ବିରି।
ଫୁଲ ବଡି ଯୋଉ ବନାଯାଏନା ସେଇଟା କେମିତି ସେଇଟା ବହୁତ ସଫ୍ଟ ଥାଏ ନା। ଜଲେ ଜଲେବି ଟାଇପ ର ଯୋଉ ବଡିଟା ହେଇଥାଏ ସେଇ ରାଶି ଉପରେ ପକାଯାଏ
ସେଟା ଏଇଅ ବଢି ନୁହଁ ସେଟାକୁ ରୋଜକେ କୁହନ୍ତି ନାଇଁ ସେଟା ରୋଜ କେକ୍ କୁହନ୍ତି।
ନାଇଁ ରୋଜ୍‌କେ ତ ମଇଦାରେ ତିଆରି ହୁଏ ନାଇଁ ଏଇ ବଡି ବା ମୁଁ କେଉଁ ଜୋରରେ ଆସିଥିଲା। ଯୋଉ ସବୁ ପଡେନି ଯୋଉ ମେଳା ଫେଳାରେ
ହୁଁ ହୁଁ।
ଯୋଉ ହ୍ୟାଣ୍ଡମେଡ ଜିନିଷ ସବୁ ପକାନ୍ତି ଆଉ କୁହନ୍ତି ଏଇଟା କେଉଁଝର ବଡି ଫେମସ ସେଇ ଯୋଉ ଫୁଲ ବଡି ଗୁଡା ଆଉ।
ଫୁଲ ବଡି ମୁ ଜାଣିଛି ତମେ ଯୋ କହୁ ରୋଜକ୍ ସେଠା ଜାଣିଛି ଆମର ସେମି ଫୁଲ ଭଳିଆ ବଡି କାାଇଁ କେ ହୁଏନି। ଆମର ବା ସେମିତି ରାଉଣ୍ଡ ରାଉଣ୍ଡ ହୁ ଯୋଉଟା ଖସେ ହ ହଁ ହଁ ସେଇଟା ହିଁ ମତେ ବି ଫେବାଇଟ୍ ମୋର।
ହଁ ସେଇ ଯୋଉ ବେଟର ଟା ସେ ବନେଇଥାନ୍ତି ବିରି ର ସେଇଟା ପୁରା ବହୁତ ମାନେ କେମିତି ଥାଏ ନା ସେ ପୁରା ବନେଇଯାଏ ପୁରା ସଫ୍ଟ ହେଇଯାଏ ବଢି ହେଇ ସାରିଲା ପରେ ଛୁଁ ଛୁଁ ପୁରା ଭାଙ୍ଗିଯାଏ। ଖାଲି କଖରୁ ବୋଡ ତ ଆମର ଘରେ ବି ତିଆରିହୁଏ ନା କଖର ବଠ।
ହଁ ମତେ ଆକ୍ଚୁଲି କିଣା ବଡି ଅପେକ୍ଷା ମାନେ ଘରେ ଯୋଉ ତିଆରି କରାଯାଏ ସେଇଟା ହିଁ ବହୁତ ଭଲ ଲାଗେ।
ହଁ।
ଉଁ ହୁଁ ଖସା ବଡିବି ଭଲ ଲାଗେ ଛାଣିକି ଖାଲି ପଡିଲେ ଖାଇପାରିବ ତମେ। ଆଉ ଆମର ସିଆଡେ ନଡିଆ କୋରା ବି ଫେମସ ଜଉଟା ତା ଘଟଗାଁ ତାରିଣୀ ପାଖରେ ମିଳେ ଜାଣିଥିବେ।
ନଡ଼ିଆ କୋରାତ ଖାଇଚି ଯାଉଛ ହୁଁ ହୁଁ। କେତେ ଥର ଯାଇଚିମୁଁ କେଉଁ ଝର ବା ମୋ ସେ ଦରଡିପାଳ ଅଛି ଯୋଉ ସେଇଆଡେ
ଓହୋ ଦରଡ଼ି ପାଳରେ କୋଉଠି ମୋର ବି ବନ୍ଧୁ ଅଛନ୍ତି। ଯୋଉ ଜାଣିଛନ୍ତି ଯୋଉ ବାବୁଲା କାବୁଲା ଜାଣିଛନ୍ତି? ତାଙ୍କର ବନ୍ଧୁବାନ୍ଧବ ଆମର।
ମହାନ୍ତି ଘର ଅଛନ୍ତି ହେମନ୍ତ ମହାନ୍ତି କଣ ଆଉ କି ମ ସେଇଗୁଡା ହେଇଥିବ ତାଙ୍କର ଆଉ ସେଇ ଦରଡିପାଳ ମହାନ୍ତିଘର।
ହଁ ସେ ମୋ ସାଙ୍ଗ ଏବେ ଆଚ୍ଛା ଆଛା ଓହ।
ପିଇସି ପୁଅ।
ଆପଣଙ୍କ ପିଇସି ପୁଅ ଆପଣ ତାହେଲେ ଆସିଥିବେ ତ ସେଇଠି ନା?
ହଁଁ ସେଇ ଯ ଉ ମଣ୍ଟି ଭାଇର ବାହାଘରକୁ ଯାଇଥିଲି ବା।
ଓହୋ ଆଉ ଆମର ସେ ପାଖାପାଖି କି ଯୋଉ ଗୋଟେ ଅଛି ଘ ଆମର ରେମାଳ ଡ୍ୟାମ ଜାଣିଛନ୍ତି ଯାଇ
ହଁ ହଁ ହଁ ହଁ ହଁ ସେଠି ସେଠି ତ ସୁଟିଂ ଫୁଟିଂ ହୁଏ ଯାଇଛି ଘାଗରା ପଗରେ ଏ ରେ
ହଁ ଆଉ ମୋ ଗାଁ କେମିତି ଲାଗିଲା ଆମ ପ୍ଲେସ ସବୁ?
ହୁଁ ଭଲ ଅଛି ଘାଗରା ତ ସବୁବେଳେ ଫେମସ ଆଉ। ସେ ୱାଟର ଫଲ୍ ପାଇଁ ଆଉ ସେ ଭୋଜି ଫୋଜି କରିବା ପାଇଁ ଆଉ ଏବେ ହେଲେ ଟିକେ ଗ୍ରୀିନେରୀ ଗୁଡା କମି ଯାଇଛି ପୂର୍ବରୁ ଗ୍ରୀିନେରୀ ବେଶୀ ଥିଲା ଭଲ ଲାଗୁଥିଲା। ନାଇଁ କିି ଆଗରୁ ବେଶୀ ଗଛ ଫଛ ରଖୁଥିଲେ।
ଏବେକୁ ସେରା କାଟି ଦେଇଛନ୍ତି ମ ସାଇଜ ସୁଜା କରି କାଟି କୁଟା ଦେଇଛନ୍ତି। ହଁ ସେ କାଠ ଫାଟ ବିକ୍ରି କରିିକି ଇଏ କରିଦେଇଉଛନ୍ତି ଆଉ।
ହେଇପା। ସିଆଡେ ଆଗରୁ ବେଶୀ କାଠାବାସ ହଉଥିଲା ସବୁ ହଉଥିଲା ଏବେ ପୁରା ନିଲାଣ୍ଡି।
ମାନେ ଆକ୍ଚୁଆଲି କହିବାକୁ ଗଲେ ଆମ ମାନେ ସେପଟେ ଧର ଲୋକ କୁଆଡେ ବାହାରୁ ବି ଆସିଛନ୍ତି ଥକା ଫକା ଲାଗୁଥିଲେ ଗଛ ମୂଳେ ମାନେ ରେଷ୍ଟ କଲେ ବି ତାଙ୍କୁ ଶାନ୍ତି ଲାଗେ। ମାନେ ଏତେ ଥଣ୍ଡା ଲାଗେ ଆଜ୍ଞା।
କେଉଁଝର ଆଡ଼ର ଜଉ ମଟନ ବି ବେଶୀ ସେଇଆଡ ମାନେ ଯୋଉ ଛେଳି ସେ ଆସେ ନା ମଟନ ପାଇଁ।
ଦେଶୀ ମଟନ୍ ଟା ଆମ ଇଆଡେ କେଉଁଝର ହିଁ ମିଳେ।
ହଁ ଯ ଯୋଉ ଶାଳ ପତ୍ର ଖାଇକି ପୁରା ଟେଷ୍ଟି ଥାନ୍ତି ମୁଁ ତ ଖାଏନି। ମୁଁ ଏ ମଟନ ଖାଏନି ମତେ ରୋଷେଇ କଲା ବେଳକୁ ବି ବାନ୍ତି ଲାଗେ। ବାକି ଆଉ ସମସ୍ତେ ଯାହାଖାଆନ୍ତି ମୁଁ ବନାଏ କିନ୍ତୁ ମୁଁ ଖାଏନି।
ଆ କଣ।
ହ୍ୟାଲୋ। ହ୍ୟାଲୋ କଟିଗଲା ନା କଣ ନା ଶୁଣା ଯାଉନି? ନେଟୱାର୍କ ତ ମୋର ହଁ ଶୁ କଣ କହିଲେ? ହଁ ମୋର ତ ଡାଟ ୱାଇଫାଇ ଅଛି ଡାଟା ବି ଅନ୍ ଅଛି ତଥାପି କଣ କେମତି ପ୍ରୋବ୍ଲେମ ରହୁଛି?
ବୁଇଲି କଣ ମଟନ ପସନ୍ଦ ନୁହଁ?
ନା ମୁଁ ଟୋଟାଲି ଖାଏନି ମୁଁ ଖାଉଥିଲି ପିଲାବେଳେ ନ ଜାଣିବା ପ ପ ମାନେ ଟାଇମ୍ରେ ତାପରେ ଧୀରେ ଧୀରେ କଣ ଘୃଣା ହେଇଗଲା ଖାଇନି ଖାଉନ ତ ଆଉ।
ଆଛା, ଓ ହୋ।
ସବବେଳେ କଣ ଖାଇଥିବି କି ଖାଇଥିବି।
ମୁଁ ବି ଆକ୍ଚୂଆଲି ନନଭେଜ ଖାଉଥିଲି ଏବେ ଛାଡି ଦେଇଛି ଆକ୍ଚୁଲି କାରଣ ଆମର ଟିକେ ମାନେ ମୋର ଯଦି ମ୍ୟାରେଜ ଠିକ ହେଇଛି ମାନେ ତାଙ୍କର କି ମାନେ ସବୁ ଟିକେ କାହ୍ନା କୁ ପୂଜା କରନ୍ତି ତ।
ଅ ବୈଷ୍ଣବ ବିଜ ମାନେ ମାନନ୍ତି ବେଶୀ ଆଉ।
ହଁ କାହିଁକି ସବୁ ତୁଳସୀ ମାଳି ସେମାନେ ପକେଇଛନ୍ତି ତ ମୁଁ ସେଇ ଦୁଇ ବର୍ଷ ସବୁ ଛାଡି ଦେଇଛି ମାନେ ଖାଉନେଇ ନନଭେଜ କିଛି ବି।
ଆଡ଼ଜଷ୍ଟ କରିବ ବୋଲି ଆଗୁଆ ଆଉ।
ହଁ ମାନେ ଛାଡି ଦେଇଚି ଆଉ। ଆଉରେ ମୁଁ ମାନେ ସେମାନେ ମାନେ ମୋ ଯିଏ ନଣଦ ନଣଦେଇ ଯିଏ ହେବେ, ମାନେ ସେ କହିଲେ କି ଆଉ ମାନେ ଗୋଟେ ଯାହାହେଲେ ବି ଦେଖ ଆମେ ଏମିତି ରଜ ଘର ପୂଜାରେ ନନଭେଜ ଖାଉଛେ ଜଣଙ୍କୁ ମାରିକି ଖାଉଚେ ନା ତ ସେ ମାନେ ବୁଝ ଇଲେ ମାନେ ହଁ ସତ କଥା ଗୋଟେ ପଶୁକୁ ମାରିକି ଖାଉଚେ ଏଇଟା ଠିକ ନୁହ ଆକଚୁଆଲି।
ମାନେ ବାହାଘର ଠିକ ହେଇଯାଇଛି ପୁରା ନା।
ହଁ ମାନ ଠିକ ହେଇଯାଇଛି ଆକ୍ଚୁଲି ବି ମ୍ୟାରେଜ ହେଇ ଥାନ୍ତା ତ ମାନେ ଏବେ ଏନଙ୍ଗେଜ୍ ମେଣ୍ଟ ଆକ୍ଚୁଲି ହେଇଥାନ୍ତା, ଦେନ୍ ଆ ବି ହେଇଥାନ୍ତା ଆମ ଏନଗେଜମେଣ୍ଟ ର ମେ ବି ଟେନ ଠୁ ଫିଫ୍ଟିନ ଡେଜ୍ ମ୍ୟାରେଜ୍ ହିଁ ହବ, ଏବେ ମୋର ବଡାପା ଏକ୍ସପାରି କରି ଗଲେ ତ ସେଥିପାଇଁ ଟିକେ ମାନେ ହୋଲଡ ଅଛି, ଏଇଥିପାଇଁ।
ଓ ହୋ। ହଁ ବାହାଘର ହେଲେ ଡାକିବ ଭୋଜି ଖାଇ ଯିବା ଆଉ।
ହଁ ବାରାଦିପ ମୋ ଶାଶୁ ଘର ଆସିବେ ଆଉ।
କୋଉଠି?
ପାରାଦ୍ଵିପରେ।
ଓହୋ ପାରାଦ୍ୱୀପୀରେ ତାଙ୍କର ରହିକି ପୁରା କେମିତି ଭେଜିଟେରିଆନ୍। ପାରଦ୍ୱୀପରେ ତ ଇଲିଶି ମାଛ ସବୁ ମାଛ ସବୁ ସେଠି ଭର୍ତ୍ତି।
ମାଛ ଚିଙ୍ଗୁଡ଼ି ପଠେଇବି ଖାଇବେ ଆଉ।
ହଉ, ମୁଁ ମୋତେ ମୁଁ ଖାଇଲେ ନନ୍ଭେଜ ସେ ଚିଙ୍ଗୁଡ଼ି ହିଁ ଖାଏ।
ମୁଁ ବି ଲଣ୍ଡୁରେ ଖାଉଥିଲି ମତ ତା ଚିଙ୍ଗୁଡି ହିଁ ପସନ୍ଦ ଥିଲା ତାପରେ କଙ୍କଡା ଫଙ୍କଡା ମୁଁ ଖାଏନି ମତେ ବିଲକୁଲ ପସନ୍ଦ ନୁହ, ମଟନ୍ ବି ଭଲ ଲାଗେ ବଟ ଚିକେନ୍ ଟା ବେଶି ଫେବ୍ରାଇଟ।
ବିନା ଅନ୍ୟ ଜଣଙ୍କର ହେଲ୍ପ ରେ।
ସେ କିଏ ତାକୁ ଖାଇବ ତାକୁ କଙ୍କଡ଼ା ଯେତେବେଳେ ଆଣିବ ପୁଣି ପୁରା ଜୀବନ୍ତ ଆଣିବ। ଜୀବନ୍ତ ଆଣିକି ତାକୁ ମାରିକି ଖାଇବେ ବାପରେ ବଡ ରିସ୍କି କାମ। ମୋ ହଜବେଣ୍ଡ ଥରେ ଆଣିଥିଲେ ପୁରା ବଡ ବଡ କଙ୍କଡା ଜଣେ ଦେଇଥିଲା ଦି ହଜାର ଟଙ୍କାରେ ବୋଧେ କଙ୍କଡା।
ତାପରେ ଗୋଟେ ଜିନିଷ କଣ କହଲେ ଖାଇବା ଛି ବି କହିବା କଥା ନୁହେଁ କହିଁକି କିହିଲେ? କାଇଁକିନା ଆମେ ଯଉଟା ଖାଉନେ ଆଉ ତ କାହାର ଗୋଟେ ଫେବ୍ରାଇଟ।
ହଁ ହଁ ସେ ସେଇଟା ନୁହେଁ ସିଏ ପୁରା ମୁଁ କହିଲି ତମେ ମାର ତମେ ଖାଅ କିନ୍ତୁ ମୁଁ ଖାଇବିନି କିନ୍ତ ଯ ଗୋଟେ ତମେ ବଞ୍ଚିଲା ଜିନିଷ ଟାକୁ ଆଣିଛ ମୁଁ ମୁଁ ଖାଇବିନି ସେ ବଞ୍ଚିବା ଜିନିଷ ଟାକୁ ଆଣିକି ତାକୁ ମାରିକି ଖାଇବାକୁ ମୋ ଦ୍ଵାରା ହେଇପାରିବନି। ମୁଁ ବନେଇ ଦେବି।
ଆଛା ଆଚ୍ଛା, ହଁ। ଆ ମୁଁ ବି ଲାଗୁ ଇ ଆ ଆମ ସେପଟେ ମାନେ ଆମ ହେଇପଟେ ଆଦିବାସୀ ଲୋକ ବି ଥାନ୍ତି ସେମାନେ ଏତଳେ ଆମେ ଚା ତାଳେ ବୁଲିବା ପାଇଁ ଯାଉ ଆମର ମାନେ ଆକ୍ଚୁଲି ବୋହୁତ୍ ଜଙ୍ଗଲ ଏରିଆ ନା ଡେ ପ ଥର ପଥର ଥାଏ ସେପଟେ ପାହା ଟାଇପ୍ ର। ତ ଆଦିବାସୀ ଲୋକମାନେ ବି ଏମିତି ଆସନ୍ତି। ଗେଁ ଡା ଯୋଉ ମାଟି ତାଡି଼କି ଗେଣ୍ଡା ନିଅନ୍ତି ଗେଣ୍ଡା କରି ଖାଆନ୍ତି ଆମ ସେଇ ମୁଁ ଭାଉଚି
ହଁ ସେ ହଁ ଏଇଠି ଖାଉନାହାନ୍ତି ଓଡ଼ିଶାରେ ବହୁ ବିହାରରେ ବହୁତ ଲୋକ ଖାଆନ୍ତି ଆସାମ ଲୋକ ଖାଆନ୍ତି।
ମୁଁ ପଚାରେ ମୁଁ ପଚାରେ ମାଉସୀ ଆଉ କେମତି ହେଟା ଗେଣ୍ଡା ରୋଷେଇ କରିକି କଁ ଖାଉଚନ୍ତି ସେ କହନ୍ତି କି ରେ ମାନେ ସି ଦେଇକି ଯୋଉ ତାର ଯୋଉ ସରଚି ଗୋଟେ ବାହାରେ କଣ
ଇପାଇଁ ବହୁତ ହେଲଦି ସେ ଗୁଡ଼ା ତୁ ମାନେ ଆ
ସେଇଟା ଭଲ ଆଉ ଯୋଉ କାଈ ଯୋଉ ଗଛରେ ଚଢ଼େ ଜାଣିଥିବ କାଈ ଯୋଉ ଜାଣିଛନ୍ତି କାଈ ଯୋଉ ରେଡ଼୍ ରେଡ଼୍? ହଁ ସେ ତା ରସ କାଳେ ବି ମାନେ ପିଇଲେ କଣ ଥଣ୍ଡା ଛାଡ଼ି ଯାଏନା ଏମିତି କଣ ଗୋଟେ ଥାଏ।
କାଈ ଚଟଣୀ କରିକି ଖାଆନା ତାଙ୍କର ସେଥିପାଇଁ ତାଙ୍କର ବଡ଼ି ପୁରା ଫିଟ୍ ତାଙ୍କୁ କୌଣସି କେବେ ଆ ମୁଁ ଖାଇବି ଛି ଛି ନାଇଁ ନାଇଁ ନାଇଁ। କଲେଇ ପୋକ ବି ଖାଆନ୍ତି ଝରି ପୋକ ଯଉ।
ହଁ ଛି ଛି ଲୋ କେମିତି ଖାଆନ୍ତି କେଜାଣି? ବହୁତ ଲୋକ ଆଜିକାଲି ଆଉ ମୋ ଭାଇଙ୍କର ବି ସୁୁନାହାନ୍ତି ମୋ ଭାଇଙ୍କର ମୋ ଭାଇ ଯୋଉ ନିଜ ଦାଦା ପୁଅ ଯିଏ ତାଙ୍କର ଆଣ୍ଠୁ ପ୍ରବ୍ଲେମ୍ ଅଛି ହେଲା ତ ଯୋଉ ନେଉଳ ଯୋଉ ନୁହଁ କି?
ହଁ।
ତ ନେଉଳକୁ ଆମର ମାନେ ଆଣିକି ତାକୁ ରଖିଥିଲୁ ଅଁ ନେଉଳକୁ ଦେଖିକି ମାନେ କଣ କଲେ କାଳେ ସେ କମିଯାଏ। ଏ ଆଜିକାଲି ଲୋକଙ୍କ ଇଏ ମାନେ ଚିନ୍ତା ଧାରା ଅଛି କି ହଁ ଏଇଟା କଲେ ଭଲ ହେଇଯିବ। ର ର ରଖିଚନ୍ତି ଦଶ ମିଣ୍ଟି
ସେତବେଳେ ମେ ମେଡିକାଲ ହାସ୍ ମାନେ ଏତେ ଟେକ୍ନୋଲୋଜି ଆଡଭାନ୍ସ ନଥିଲା ମେଡିକାଲ୍ ଫାସ୍ ବି ଏତେ ନଥିଲା। ତ ସବୁ ଏଇ ଆୟୁର୍ବେଦିକ ଜିନିଷ ଅନ୍ଧବିଶ୍ୱାସ କଥାରେ ଲୋକମାନେ ଟ୍ରିଟମେଣ୍ଟ ହଉଥୁଲେ। ଲୋକମାନଙ୍କ ସବୁ କଥା ଶୁଣିକି ଇଏ କରିକି। ଆଜି ଏଇଟା କରିଦେ କାଲି ସେଇଟା କରିଦେ। ଆଉ ଭୂତ ପିଚାସ ଗୁଣି ଗାରେଡି଼ ଏଗୁଡ଼ା ବେଶୀ ଚାଲୁଥୁଲା ନା ଏବେ କଣ ଆଉ ସେ ସବୁ ଚାଲୁଚି?
ନାଁ ଆକ୍ଚୁଆ ଭୂତ ବେତ କଥା ମୁଁ ତ ଆଗୁରୁ ବିଲିଭ କରୁନଥିଲି। ବଟ୍ ମୁଁ ମୋ ରିଅଲ୍ ଆଖିରେ ଦେଖିଚି। ମାନେ କଁ କହିଲେ ଗୋଟେ ଝିଅକୁ ଏମିତି ଲାଗିଥିଲା। ପାଣି ଗରା ଯୋଉ ନୁହେଁ କି? ପାଣି ରଖନ୍ତି ଯୋଉଟା ସେ ପୁରା ଦାନ୍ତରେ କାମୁଡ଼ି ପାଣି ଥିଲା ପୁରା କାମୁଡ଼ି ଦୌଡି଼ ନେଇକି ପଳେଇଲା। ମାନେ ମୋର
ନାଇଁ ସେତବେଳେ ଆକ୍ଚୁଆଲି ସେଇ ଯୋଉ ଜିନିଷଟା ଆକ୍ଚୁଆଲି ମଣିଷ ଗୋଟେ ଏମତି ଇଏ ସେ ଯାହା ଚାହିଁବ ସେଇଆ କରିପାରିବ। ଯଦି ନିଜଉ କୁ ମନେ ମନେ ଶକ୍ତିଶାଳୀ ଫିଲ୍ କରିପାରିବ ତା ପାଖରେ ଶକ୍ତି ଆସିବ। ସେ ଯଦି ନିଜକୁ ଦୁର୍ବଳ ଫିଲ୍ କରିବ। ସେ ଦୁର୍ବଳ ହିଁ ହେଇଯିବ। ସବୁ ଆମ ମାଇଣ୍ଡ ର ଗେମ୍ ତମେ ନିଜକୁ ଭାବିବ ମୁଁ ଏଟା ଟେକି ପାରିବି। ମାନେ ତମେ ହଟା ଟେକିପାରିବ।
ହଁ।
ସେମିତି ଗୋଟେ କେମିକାଲ୍ ରିଆକ୍ସନ୍ ତାର କଣ ହେଇ ଥିବ ମାଇଣ୍ଡ୍ ରେ ଏ ଗରା ଟେକିକି ନେଇଗଲା। ଏଟା ଭୂତ ଟୋଟାଲି ରଙ୍ଗ ଥିଙ୍ଗ୍।
ଦିଦି ମୁଁ କହିଲି ମୁଁ ଆଉ ଟିକେ ପରେ କଲ୍-
ହଁ ହଁଁ ହଁ ହେଇଗଲା ଟାଇମ୍ କଉ।
ହଁ ଓକେ ଟାଟା
ବାଏ ବାଏ।